ବନ୍ଧୁ ପ୍ରଣାମ।
ବନ୍ଧୁ କଣ କରୁଛନ୍ତି?
ଏଇ ଆସିଥିଲି ଆମ ଗ୍ରାମର ଯେହେତୁ ଆଜି ଗ୍ରାମରେ ବହୁତ ମାତ୍ରାରେ ବର୍ଷା ହେଇଛି ତ ଆମ ଗ୍ରାମର ପରିବେଶ ଦେଖିବାକୁ ଆସିଥିଲି ତ ଭାବିଛି ଆମର ଯାହା କିି ଗ୍ରାମର କିଛି କୃଷି ଲୋକ ମାନେ କହୁଛନ୍ତି କି ନଡିଆ ଆମର ନଡିଆ ଚାଷ କରିବାକୁ ନଡିଆ ସବୁକୁ ମାନେ
ଲଗେଇବା ପାଇଁ, ଆଉ ବନ୍ଧୁ ଆପଣ ଆଉ ଦେହ କେମିତି ଆପ ଣଙ୍କ ଅଛି? ଘରେ ସମସ୍ତେ କେମିତି ଅଛନ୍ତି? ଆପଣଙ୍କ ବାପା ବୋଉ ବି କେମିତି ଅଛନ୍ତି?
ହଁ ବନ୍ଧୁ। ଘରେ ତ ଭଲ ଅଛନ୍ତି, ବାପା ମାଙ୍କ ଦେହ ଟିକେ ଖରାପ ରହୁଛି। ତ ଔଷଧ ଦ୍ଵାରା ସିଏ ଚଳନୀୟ କରୁଛନ୍ତି। ଆଉ ଖାଇଥିଲୁ ଆମେ ଭାତ, ଡାଲି ଆମର ଯାହାକି ଶାଗ ଭଜା, ଆପଣ ଜାଣିଥିବେ?
ଆଜ୍ଞା ବନ୍ଧୁ ଏବେ କୁହନ୍ତୁ ଆ ଆପଣ କଣ ମାନେ କଣ କହୁଥିଲେ? ଗ୍ରାମ ଲୋକ କଣ ଆପଣଙ୍କୁ ଗୋଟେ କହିଛନ୍ତି ଯେ, ଆପଣ କଣ କହୁଛନ୍ତି କି ଚାଷ କରିବେ, କହୁଛନ୍ତି ନଡିଆ ଚାଷ କରିବେ ନା
ହୁଁ ଆପଣଙ୍କୁ ଫୋନ୍, ଆପଣଙ୍କୁ ଫୋନ କରି ବାର କାରଣ ଏହିଆ କି, ଆପଣଙ୍କର ତ ବହୁ ମାତ୍ରାରେ ନଡିଆ ଗଛ ଅଛି। ଆପଣ ବହୁତ ନଡିଆ ଚାଷ କରୁଛନ୍ତି, ଶହେ ପ୍ରାୟ ଶହେରୁୁ ଦୁଇଶହ ପାଖାପାଖି ଖି ଗଛ ତ ଆପଣ କ କରିବାର। କାରଣ ଏଇଆ କି, ଆପଣ ମତେ କିଛି ସେ ଚାଷ ବିଷୟରେ କିଛି ବୁଝେଇବା ବୁଝେଇଲେ। ମୁଁ ସେ ଚାଷ ଦ୍ଵାରା କିଛି ଉନ୍ନତି କରିପାରିବି। ଯାହାକି ଯାହା ଫଳରେ କି ମୁଁ ସେ ଚାଷ
ଆଜ୍ଞା ବନ୍ଧୁ ମୁଁ ଆପଣଙ୍କୁ କହୁଛି ଶୁଣନ୍ତୁ, ନଡିଆ ଗଛ ଯଦି ଆପଣ ଭାବିଛନ୍ତି ଲଗେଇବା ପାଇଁ, ଏହା ଏକ ବହୁତ ଲାଭ ଜାନିକ ଫସଲ ଟିଏ ବନ୍ଧୁ ବନ୍ଧୁ ବୁଝିଲେ, ପୁଣି ଏହା ଆପଣଙ୍କ ଆପ ଣଙ୍କ ଖାଇବା ଦ୍ଵାରା। ଆପଣଙ୍କର ପୂର୍ବ ପିଢି ତା ପର ପିଢି ବି ବନ୍ଧୁ, ଏଇ ନଡିଆ ଗଛରୁ ଆପଣଙ୍କ ଘରଟି ଚ ଚଳି ପାରିବ ବନ୍ଧୁ, ତାପରେ ଆପଣ ଚଳିବା ସହିତ ତ ଆପଣ ଅନ୍ୟ ଦଶ କୋଡିଏ ଜଣ ଲୋ ପରିବାର ବି ଚଳେଇ ପାରିବେ। ତାଙ୍କୁ ରଖିକି ଆପଣ ତାଙ୍କ ଆପଣଙ୍କ ପାଖରେ ତାଙ୍କୁ କାମ କରେଇକି, ତାଙ୍କୁ ବେତନ ଦେଇକି ଆପଣ ଙ୍କ ଆପ ତାଙ୍କ ଘର ବି ଆପଣଙ୍କ ଦ୍ଵାରା ଚଳିପାରିବ। ବନ୍ଧୁ ଆପଣ ଯଦି ଭାବିଛନ୍ତି, ଏଇ ନଡିଆ ଗଛ ଲଗେଇବା ପାଇଁ, ବନ୍ଧୁ କେତୋଟି ନଡିଆ ଗଛ ପ୍ରଥମ ଲଗେଇବେ ଆପଣ ଭାବିଛନ୍ତି?
ନାଇଁ ସେମିତି ତ ବନ୍ଧୁ କିଛି ଭାବିନି। ଭାବୁଥିଲି କି ପ୍ରଥମେ କିଛିଟା ଅଳ୍ପ ଆରମ୍ଭ କରିବି। ତାପରେ ଆଗକୁ
ନା ନା ବନ୍ଧୁ ବୁଝିପାରିଲେନି, ବନ୍ଧୁ ମୁଁ କହିବାର କଥା ଏହିକି ଯେ ବର୍ତ୍ତମାନ ଆପଣ ଚାହୁଁଛନ୍ତି, କେତେ ଗୋ କେତେ ଗୋଟି ନଡିଆ ଗଛ ଲଗେଇବା ପାଇଁ? ଦୁଇ ରୁ ତିନୋଟି, ତିନୋଟି ରୁ ଚାରଟି ଯେପରି ଅ ପନ୍ଦର କୋଡିଏଟି ସେଇଭଳି ମୁଁ ଆପଣଙ୍କୁ ପଚାରୁଛି। କେତୋଟି ଆପଣଙ୍କର ମନ ଭିତରେ ଅଛି କେତୋ
ହୁଁ ବନ୍ଧୁ ସେଇ ଆପଣ ଯାହା କହିବା ଦ୍ଵାରା ଏଇ ପନ୍ଦରଟି।
ପନ୍ଦରଟି, ଆ ବନ୍ଧୁ ନ ନଡିଆ ଗଛ ଯେତିକି ଆପଣ ଲଗେଇବେ ସେଇପରି ବାତା ବାରଣ ହେଇଥିବା ଦରକାର। ବନ୍ଧୁ ଆପଣଙ୍କ ଘର ପାଖରେ ଲଗେଇବା ପାଇଁ ଚାହୁଁଛନ୍ତି, ନା ଘରରୁ କିଛି ଦୁ ଦୂରରେ ଲଗେଇବା ବା ଚାହୁଁଛନ୍ତି। ନା ଆପଣଙ୍କ ଯୋଉ ବାରି ଅଛି, ବଡ ବାରିଟେ ସେଠି ଲଗେଇବାକୁ ଚାହୁଁଛନ୍ତି ବନ୍ଧୁ।
ନାଇଁ ବନ୍ଧୁ ମୋର ଯେହେତୁ ବାରି ଅଛି ତ ସେ ବାରିରେ ମୁଁ ଲଗେଇବାକୁ ଚାହୁଁଥିଲି।
ଆପଣ ନଡିଆ ଯଦି କହୁଛନ୍ତି ଲଗେଇବାକୁ। ବନ୍ଧୁ ଆପଣ ଏବେ ତ ଜାଣିଥିବେ, ଆଉ ତ ନଡିଆ ଗ ଛ ଆଗ କାଳରେ ବହୁତ ବଡ ବଡ ଥିଲା। ଏବେ ସବୁ ଛୋଟ ଛୋଟ ନଡିଆ ଗଛରେ ବଡ ବଡ ଫ ଳ ଫଳୁଛି। ଆପଣ କୋ କୋଉ ନଡିଆ ଗଛ ଲଗେଇବାକୁ ବନ୍ଧୁ ଚାହୁଁଛନ୍ତି?
ବନ୍ଧୁ ସେଇ କଣ ଆଉ କହିବି, ସେଇ ଗଛ କଣ କରିବା ସେ ତ ଆଗ ଜାତୀୟ ଯାହା ଥିଲା ଥିଲା। ଏବେ ତ ଯାହା ଅଛି ଆମକୁ ସେଇଆକୁ କରିବାକୁ ପଡିବ ନା। ତ ସେଇ ଭାବରେ ଆମକୁ ସେପ ସେ ପରିବେଶ କରିବାକୁ ପଡିବ, ଯାହା ଫଳରେ କି ସେ ଛୋଟ ହଉ କି ବଡ ହଉ, ତ ଆମକୁ କରିବାର ଅଛି। ତ କରିବାକୁ ତ ପ
ବ ବନ୍ଧୁ ଶୁଣନ୍ତୁ ମୁଁ ଆପଣଙ୍କୁ ଯେତିକି ମୋ ଠାରୁ ମୁଁ ଆପଣଙ୍କୁ କହିବି, ମୁଁ ଯୋଉ ନଡିଆ ଗଛ ଦୁଇଶହ ରୁ ତିନିଶହ ଟି ଲଗେଇଛି। ତା ତ ଅଧିକ ମୂଲ୍ୟବାନ ଆପଣଙ୍କୁ କୋଉଥିରେ ହବ, ଆପଣ ଛୋଟ ନଡିଆ ଗଛ ଲଗାନ୍ତୁ। କାରଣ ଛୋଟ ନଡ଼ିଆ ଗଛରେ ବଡ଼ ଫଳ ଫଳିଲେ ଆପଣଙ୍କୁ ତୋଳିବା ପାଇଁ ଟିକେ ସୁବିଧା ରହିବ। ବନ୍ଧୁ ଆପଣଙ୍କୁ ଏତେ ବି ହଇରାଣ ହବାକୁ ପଡିବନି। କି ଲୋକ ଏତେ ବି ଲାଗିବନି। ଆପଣ ନିଜେ ବି ଛୋଟ ନଡିଆ ଗଛରୁ ଆପଣ ଫଳ ତୋଳି ପାରିବେ। ବନ୍ଧୁ ବୁଝିଲେ, ଆପଣଙ୍କୁ ଆପଣଙ୍କୁ କଣ ଲାଗୁଛି ଛୋଟ ଗଛ ଲଗେଇବି? ନା ନା ବଡ ଗଛ ନୁହଁ ବନ୍ଧୁ, ମୋର ବଡ଼ ଗଛ ମୁଁ ଅନ୍ୟମାନଙ୍କ କଥାରେ ପଢ଼ି ବଡ଼ ଗଛ ଲଗେଇଥିଲି ଶହେ ଶହେ ଗୋଟି। ଶହେ ଗୋଟି ନଡ଼ିଆ ତାକୁ ବନ୍ଧୁ ତୋଳିବା ପାଇଁ ଲୋକ ମାନଙ୍କର ଆବଶ୍ୟକ ହଉଚି। ଆପଣ ଯଦି ଛୋ
ହେଲେ ଆପଣ ଠିକ୍ କହିଛନ୍ତି। ମୁଁ ଛୋଟ ଗଛ ଲଗେଇବି ଯାହା ଦ୍ଵାରା କି ମତେ ବଡ ପଇଡ ମିଳିପାରିବ।
ଆଜ୍ଞା। ଆଉ ଆପଣ ତ ପଇଡ ତ ରଖିବି ବନ୍ଧୁ ଆ ଆପଣ ନଡିଆ ବିକିବା ପାଇଁ ଚାହୁଁଛନ୍ତି ନା ପଇଡ ବିକିବା ପାଇଁ ଚାହୁଁଛନ୍ତି ବ
ନାଇଁ ନାଇଁ ବନ୍ଧୁ ମୁଁ ନଡିଆ ବିକିବାକୁ ଚାହୁଁଚି।
ଆ ନଡିଆ ନା ନା ବନ୍ଧୁ ଶୁଣନ୍ତୁ ନଡିଆ ଯଦି ସବୁତକ ନଡିଆ ବିକିଲେ ଆପଣ ଭାବୁଛନ୍ତି ବଜାର ମୂଲ୍ୟ ନଡିଆର ଅଧିକ ରହିଛି ବୋଲି, ଆପଣ ଭାବୁଛନ୍ତି ସେଇଥିପାଇଁ ବିକିବାକୁ ଚାହୁଁଛନ୍ତି ବୋଧେ।
ହୁଁ।
ଦେଖନ୍ତୁ ବନ୍ଧୁ ଏଟା ହେଲେ ଆପଣଙ୍କର ଭୁଲ ହେଇଯିବ। କାରଣ ଆ ଆପଣ ଯଦି ନଡ଼ିଆ ଯଦି ବିକିବେ ସବୁତକ ଗଛର ଅଧିକ ପରିମାଣରେ ନଡି ମିଳିବନି ବନ୍ଧୁ ବୁଝିଲେ। କାରଣ ସେ ଅଟୋମେ ମାନେ ଗଛଟି ଅଧିକ ଯୋଉ ନଡ଼ିଆର ଉତ୍ପାଦନ କରିପାରିବେନି। ଆପଣ ଯଦି ପଇଡ଼ ବି ବିକିବେ ତା ସହିତ ଗଛର ଆପଣ ସବୁ ବର୍ଷ ଧୀରେ ଧୀରେ ଗୋଟେ ଦିଟା ନଡିଆ ଅଧିକ ଅଧିକ ହବ। ଆଉ ବନ୍ଧୁ ମୁଁ ଆପଣଙ୍କୁ ଖାଲି ଗୋଟେ କଥା ପଚାରିବାକୁ ଚାହୁଁଚି ବନ୍ଧୁ ଆପଣଙ୍କର ନଡିଆ ଗଛରେ କୌଣସି ପ୍ରକାର ରାସାୟନିକ ସାର ଦିଆଯାଏ ନାହିଁ। ଆପଣଙ୍କ ପାଖରେ ଗାଈ ଙ୍କର ଖତ ଗୋବର ଏଗୁରା ସବୁ ଅଛି ତ ବନ୍ଧୁ?
ହଁ ବନ୍ଧୁ ନିଶ୍ଚିନ୍ତ ଏସବୁ ଅଛି। କାରଣ ମୁଁ ଚାହୁଁନି କି ମୋ କିଛି ପରିବେଶରେ ସେସବୁ ରାସାୟନିକ ଜିନିଷ ଦବାକୁ କିମ୍ବା ବିଷାକ୍ତ ଜିନିଷ ଦବାକୁ ଯାହା ଦ୍ଵାରା କି ଜଲଦି ଜଲଦି ସେ ସବୁ ଆମକୁ ସମୟ ଲାଗୁ ପଛେ ହେଲେ ଆମେ ପ୍ରାକୃତିକ ବନେଇବା ବନ୍ଧୁ।
ଓ ଓ ତାହେଲେ ବନ୍ଧୁ ଏଇଟା ତ ତାହେଲେ ଆପଣ ଆପଣଙ୍କ ଘରେ କଣ ଆପଣ ଗାଈ ରଖ ରଖିଛନ୍ତି। ନା ଗାଈ ଆପଣ ଖତ ବାହାରୁ କିଣିବାକୁ ପ୍ରୟାସ କରିବେ ନା ଆପଣଙ୍କ ଯୋଉ ଗ୍ରାମ ଆଖ ପାଖରେ ଯୋଉ ଅଛି ଗ୍ରାମର ଆଖପାଖରେ ଯୋଉ ଲୋକଙ୍କଠୁ ଆଣିବାକୁ ଚାହୁଁଛନ୍ତି ବନ୍ଧୁ।
ହଁ ସେଇ ଆଖପାଖ ଲୋକଙ୍କ ଠାରୁ ଆଣିବାକୁ ଚାହୁଁଚି। ଯେହେତୁ ଆମ ଘରେ ଗାଈ ନାହିଁ ତ ମୁଁ ଆଖପାଖ ଲୋକଙ୍କ ଠାରୁ ବୁଝି ଦେଇ ଥିଲି। ଯାହା ଦ୍ଵାରା କି ସେ ଆମକୁ ଖତ ଦେବେ ବୋଲି ରାଜି ହୋଇଥିଲେ। ସେଥିପାଇଁ ମୁଁ ଆପଣ ଙ୍କୁ
ବନ୍ଧୁ ଶୁଣନ୍ତୁ ଆପଣ ବର ପ୍ରଥମେ ମୁଁ ଆପଣଙ୍କୁ ଗୋଟେ ଉପଦେଶ ଦବାକୁ ଚାହୁଁଚି। ଆପଣ ଯଦି ନଡିଆ ଗଛ ପନ୍ଦରଟି । ଚନ୍ତି ଲଗେଇବେ ତାହେଲେ ବନ୍ଧୁ ଆପଣ ଦୁଇଟି ଗାଈ ରଖନ୍ତୁ। ପ୍ରଥମେ ତ ଅଧିକ ରଖିପାରିବେନି। ଦୁଇଟି ଗାଈ ରଖିଲେ ଆପଣଙ୍କ ପାଇଁ ଟିକେ ସୁ ସୁବିଧା ରହିବ। କାରଣ ଖତ ଆପଣ ଏମିତି ତ ସବୁଥରକ କିଣି ପାରୁନଥିବେ ଆପଣଙ୍କ ପାଖରେ ଗାଈ ରହିଲା ଆପଣ ନିଜେ ଆସି ଖତ ଟିକେ ଗା ଗଛ ଯେତେ ନଡିଆ ଗଛ ତଳେ ଦେଲେ ନଡିଆର ସେତେ ଉ ପରି ପରିମାଣରେ ଅଧିକ ନଡ଼ିଆ ଫଳିବ। ଆଉ ଛୋଟ ଗଛରେ ବି ବଡ଼ ନଡ଼ିଆରେ ଫଳିବାର ସମ୍ଭାବନା ଅଧି ଅଧିକ ରହିବ।
ଓହୋ ବନ୍ଧୁ ବୁଝିଲି ବୁଝିଲି ହଁ ହଁ ତାହେଲେ ଏଥିପାଇଁ ଆପଣ କହୁଛନ୍ତି କି ଯେହେତୁ ଛୋଟ ଗଛ ଅଛି ତା ଦେହରେ ବହୁତ କିଛି ସାର ଲଗେଇବାକୁ ପଡିବ ଯାହା ଫଳରେ କି ଆମକୁ ପଇଡ଼ଟା ବଡ ମିଳିପାରିବ।
ଆଜ୍ଞା ଆପଣ ତାହେଲେ ବନ୍ଧୁ ଆଉ ଗୋଟେ କଥା ବନ୍ଧୁ ଆପଣ ତ ଗଛ ତ କଟା ଶିଖିନଥିବେ ନଡ଼ିଆ ଗଛ କାଟିବା ପାଇଁ ଯୋଉ ଚମାର ପ୍ରଭୃତିର ଲୋକ ଥାଆନ୍ତି।
ହୁଁ ହୁଁ ହଁ ବନ୍ଧୁ ସମ୍ପର୍କ ଅଛି ତାଙ୍କ ସହିତ ଯେହେତୁ ଆମର ଗୋଟେ ଗଛ ଥିଲା ତାଳ ଗଛ ଆପଣ ଜାଣିଥିବେ ଯାହାପରି। ସେଇ ତାଳ ଗଛଟିକୁ ଆମର ଚମାର ସବୁ ବର୍ଷ ଆସନ୍ତି। ତାଳ ପାରିବାକୁ ଆମର ସବୁ ବନ୍ଧୁ ଭଲ ଭଲ ସବୁ ଗଛର ସେ ସବୁ ତାଳ ଥାଏ। ହେଲେ ସେ ତାଳ ଯେହେତୁ ଆଉ ହେଲାନି ତ ସେ ଗଛକୁ ଆମେ
ତାପରେ ବନ୍ଧୁ ଶୁଣନ୍ତୁ। ହଁ ବନ୍ଧୁ ବନ୍ଧୁ ମୁଁ କହୁଥିଲି ଆପଣ ଖାଲି ନଡିଆରୁ ତ ସବୁ କିିଛି ପାଇବେନି ଦେଖନ୍ତୁ ବଂଧୁ ମୁଁ କହିବାର କଥା ହେଇକି ଯେ ଆପ ଆପଣ ଯେତେବେଳେ ନଡ଼ିଆ ଯେଉଁ ବାଉଙ୍ଗା ଆପଣ ଜାଣିଥିବେ ନଡ଼ିଆର ଯେଉଁ ପତ୍ର ତାକୁ ବି ଆପଣ ଆମର ମୁଁ ଯାହାକୁ ତାକୁ ଦଉଚି ବିକୁଚି ଯଉ ଲୋକମାନଙ୍କୁ ଆପଣ ବି ଚାହିଁଲେ ଆପ ଆପଣ ନଡ଼ିଆ ପତ୍ର ଭାଙ୍ଗିକି ଆପଣ ପକେଇ ପାରିବେ ମୋତେ ସମ୍ପର୍କ କଲେ ମୁଁ ଆମକୁ ଆମଠୁ ଯଉମାନେ କିଣୁଛନ୍ତି ତାଙ୍କୁ କହିକି ଆପଣଙ୍କ ଘରକୁ ପ ଉଠେଇ ଆପଣ ତାଙ୍କ ଗାଡି ସାହା ତାଙ୍କ ଯାନ ସାହାଯ୍ୟରେ ସେସବୁ ସେଗୁଡ଼ିକୁ ବି ଆଣିପାରିବେ ଆପଣଙ୍କୁ ବି ନଡ଼ିଆ ପତ୍ରର ବି କିଛିଟା ମୂଲ୍ୟ ମିଳିଯିବ ଆପଣ କଣ ଚାହୁଁଛନ୍ତି ଦେବେ କି ଦେବେନି ବଧୁ ମତେ ଟିକେ କୁହନ୍ତୁ?
ନାଇଁ ବନ୍ଧୁ ନିଶ୍ଚିନ୍ତ ମୁଁ ଦେବି ଦେବି ଆପଣ ଯେହେତୁ କହୁଛନ୍ତି ଏହା ଦ୍ଵାରା ମତେ କି କିଛି ମୂଲ୍ୟ ମିଳିପାରିବ ତ ଏବେ ଏବେ ତ ଆମ ମୁଁ ସେସବୁର ମୂଲ୍ୟରେ ଉଠେଇବାକୁ ତ ଭାବନାରେ ରହିପାରିବି ନା ତ ଆମକୁ ଆସ୍ତେ ଆସ୍ତେ ଆଗକୁ କୁ ବଢିବାକୁ ପଡିବ ଯାହା ଦ୍ଵା କି ଆଜି ଯଦି ଆମର କିଛିଟା ପଇସା ଖର୍ଚ୍ଚ ହଉଚି ତ କାଲି ଆମେ ସେ ପଇସା ଉ ହେଇପାରିବା ଯାହା ଦ୍ୱାରା
ଆଜ୍ଞା ତାହେଲେ ବନ୍ଧୁ ଶୁଣନ୍ତୁ ତାହଲେ ବନ୍ଧୁ ଆପଣଙ୍କୁ ଆଉ ଗୋଟେ କଥା ବନ୍ଧୁ ବା ମୁଁ ଆପଣଙ୍କୁ କହୁଛି। ବନ୍ଧୁ ଆପଣ ଯଦି କହୁଛନ୍ତି ନଡିଆ ଗ ଛ ଲଗେଇବାର ତାଳେ ଶିର ଧାର୍ଯ୍ୟ କରିସାରିଲେଣି ତାହେଲେ ବନ୍ଧୁ ଆପଣଙ୍କୁ ଆଉ ଗୋଟେ ନଡ଼ିଆ ଗଛକୁ ବଞ୍ଚେଇବା ପାଇଁ ଚାରିପଟର ବାଡ଼ର ବ୍ୟବସ୍ଥା କରିଛନ୍ତି ତ?
ହଁ ବନ୍ଧୁ ଆମର ଯାହାକି ଏଇ ଯୋଉ ବସିଛି ସବୁ ବଡ ବଡ ଆମର ଯୋଉ
ଆଜ୍ଞା ଆଜ୍ଞା ଯୋଉ ବାଉଁଶ ବାଉଁଶ ଗଛ ବାଉଁଶ କଣ୍ଟା ଆଜ୍ଞା।
ହଁ ବନ୍ଧୁ ହଁ ବନ୍ଧୁ ବାଉଁଶ ଗଛ ତାକୁ ସବୁ ବାନ୍ଧିକିରି ଆମର ଥୋ ଯାହା ଦ୍ଵାରା କି ରସି ଅଛି କିମ୍ବା ଦୌଡ଼ି ତା ଦେହରେ ବାନ୍ଧି ଏବଂ ଖୋଳି ଆମର କିଛି ଲୋକ ଅଛନ୍ତି ଯାହା ଦ୍ଵାରା ସେ ସବୁ
କରିଦେବେ ଆଜ୍ଞା ତାହେଲେ ବନ୍ଧୁ ଉ ଆପଣ ଏଇ ଯୋଉ ବର୍ଷା ଦିନରେ କହୁଚନ୍ତି ନଡିଆ ଗଛ ଲଗେଇବା ପାଇଁ ବନ୍ଧୁ ନଡ଼ିଆ ଚାରା ଆପଣ ପକେଇଛନ୍ତି ନା ନଡ଼ିଆ ଚାରା ବାହାରୁ କିଣିବେ ନା ବନ୍ଧୁ ମୋ ପାଖରେ ବି କିଛିଟା ନଡ଼ିଆ ଚାରା ଅଛି ଆପଣ ଯଦି ଚାହିଁବି ମୋ ପାଖରେ ଯୋଉ ବନ୍ଧୁ ଚାରା ଅଛି ସିଏ ସେ ଛୋଟ ଗଛର ବଡ଼ ଫଉଳ ବନ୍ଧୁଟିଏ ଫଳିବ ଯେଦି ଆପଣ ନେଇକି ତାକୁ ଲଗେଇ ପାରିବେ। ତାହେଲେ ମୁଁ ଆପଣଙ୍କୁ ପ୍ରଦାନ କରିବି କଣ
ନାଇଁ କଣ ଏତେ ବଡ ଆପଣ ମୁଁ ବାହାରୁ କିଣିବାକୁ କହୁଥିଲି। ସେ ସବୁ ତ ଯେହେତୁ ଆପଣ କହୁଛନ୍ତି ଆପଣଙ୍କ ପାଖରେ ସେ ସାର ଅଛି ତ ମୁଁ ବାହାରୁ କିଛି କିଣିବାକୁ ଚାହୁଁନି ସେ ଆପଣଙ୍କ ଠାରୁ ରୁ ଆପଣଙ୍କ ଠାରୁ କିଣିବାକୁ ଚାହୁଁଛି ଯାହା କି ଆପଣଙ୍କର ପଇଡ଼ ଫଳଟି ଆମକୁ ବଡ ମିଳିପାରିବ।
ହଉ ବନ୍ଧୁ ତାହେଲେ ମୁଁ ଆପଣଙ୍କୁ ଖାଲି ଗୋଟେ କଥା କହିଦଉଛି ଆସନ୍ତା କାଲି କି ପର ଆସନ୍ତା କାଲିକି ତା ପରଦିନ ଆସିକି ଆପଣ ମୋ ବଗିଚାରେ ଦେଖା କରନ୍ତୁ। ମୋ ପାଖରେ ନଡ଼ିଆ ଚାରା ମୁଁ ଆପଣଙ୍କୁ ଦେଖେଇବି ଆପଣଙ୍କ ଗ୍ରାମରୁ ବି କିଛି ଲୋକମାନଙ୍କୁ ଆଣନ୍ତୁସେ ଦେକ ଖିବେ ଆପଣଙ୍କ ଯୋଉ ନଡ଼ିଆ ଯଦି ଚାହିଁବେ ନେବାକୁ ନେବାକୁ ଚାହିଁବେ ବନ୍ଧୁ ଏବେ ମୋର ଟିକେ କିଛି କାମ ଅଛି ବନ୍ଧୁ ବଗିଚାକୁ ଯିବା
ହଁ ବନ୍ଧ- ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ଆପଣଙ୍କ ସହିତ ପରେ କଥା ହେବି ରଖୁଛି ବନ୍ଧୁ।
ଆ ଆଜ୍ଞା ଧନ୍ୟବାଦ।